ହ୍ୟାଲୋ ନମସ୍କାର।
ନମସ୍କାର କଣ କରୁଛ? ହଁ ମୁଁ ଜାଣିପାଇଲି। ମୁଁ ସୁଚିତ୍ରା କହୁଥିଲି।
ଆଚ୍ଛା ସୁଚିତ୍ରା ସୁଚିତ୍ରା ନା ଶସ୍ମି ରଶ୍ମିତା।
ସୁଚିତ୍ରା।
ରଶ୍ମି ଦାସ୍
ନାଇଁ ଶୁଣ ମୋର ଫୁଲ୍ ନାଁ ହଉଛି ରଶ୍ମିତା। ସାମଲ। ଆମର ଙ୍କ ଓଡିଆରେ ଦିଟା ନାଁ ଦିଆଯାଏ ନା। ଗୋଟେ ଡାକ ନାଁ କହନ୍ତି।
ହଁ ହଁ ଆଉଟେ ନୂଆ ନା।
ଗୁଡ୍ ନେମ କହନ୍ତି। ନୂଆ ନାଁ କହନ୍ତି। ତମର ସେମତି ହଁ ତମର ସେମତି ରା ଫୁଲ୍ ଆଉ କଣ ଥିବ।
ନାଇଁ ନାଇଁ ମୋର ଜନ୍ମରୁ ଗୋଟିଏ ନା।
ହଁ ଭଲ ଆଉ।
ମତେ କିଛି ଡବଲ କରିବାକୁ ଭଲ ଲାଗିଲା ଯାହା କରିବି ଗୋଟ୍
ଅ ହ।
କାମ କରିବି ପୁରା ସିମ ଗୋଟେ ପୁରା ଭଲ ହିସାବରେ ତାକ୍ ଥରେ ଆଉ ଯିମିତ ଦେଡ୍ ଯିଏ ବୋଲି ତେୱାର ସେଟା ହସ୍ ମୋ ନାଁ ଅନୁସାରେ ବାପ୍ କମା ଯାଏ ନାହାଲି ପେନସ୍
ହୁଁ ନା ନା ଆମ ଘରେ ଦେଖ୍ ଉଁ ଦେଖ୍। କ ଆ ମୋର ନାଁ ସ୍କୁଲରେ ଗୋଟେ ଲେଖା ହେଇଚି ହେଲା। ଘରେ କଣ କରନ୍ତି ନା ସବୁ ଦିଅନ୍ତି ଯୋଉ ନାଁ ସେଇଗୁଡ଼ା ସିଏ ଗୋଟେ ଗୋଟେ ସମ ବାପା ମା ସେଇମାନେ ଡାକିଲେ ବୋଲି ଆମେ ଜାଣିଲୁ ନା ଆଉ ଆମେ ଛୁଆବେଳୁ ଆମର ସେତିକି ବୁଧିଥିଲା ଆମେ ନାଁ ଦେଇଥିଲୁ। ସେଇ ଘରେ ଡାକିଲେ ବୋଲି ସେ ଜିନିଷ ଆଉ।
ଆଉ ଘରେ ସବୁ କଣ ଏବେ କରୁଚନ୍ତି।
ଘରେ ଆଜି ତ ଆମର ସବୁ ଦୋକାନ ଫୋକାନ ବନ୍ଦ ଅଛି। ସବୁ ଘରେ ଅଛନ୍ତି ଆଉ ବସିଚନ୍ତି ଆଉ। ଖାଇକି ଆମେ ଉଠିଲୁ।
ଆପଣଙ୍କର କି ଦୋକାନ କି?
ଆମର ହଉଚି ଏ ବାପ୍ ପା ଥିଲେ ଯେତେବେଳେ ଦହିବରା ଆଳୁଦମ ଘୁଗୁନି। ଆଉ।
ଅ ଓଡିଆ ଖାଦ୍ୟ ଆଉ।
ଓଡିଆ ଖାଦ୍ୟ। ସେ ସେଇଗୁଡା ସବୁ କରିଥିଲେ କରିଥିଲେ ଏଁ ତ ସିଏ ଯେତେବେଳେ ଚାଲିଗଲେ ତାପରେ ଆମେ ସେଇଟାକୁ ଦିଟା ପିଲା ରଖିକି ଚଲେଇଚୁ ଆଉ।
ଆ ଆମେ କେତବେଳେ ଗଲେ ଆମକୁ ଦେବେ।
ହଁ ନିଶ୍ଚିତ ନିଶ୍ଚିତ ଯାଜପୁର ଆସନ୍ତୁ। ନା ନା ସେଟା ଶୁଣନ୍ତୁ ହଁ ବିଜନେସ୍। ମାନେ ପଇସା ନବାକୁ ସେଇଟା ଠିକ କଥା କହିଲେ ଯେ ତ ସାଙ୍ଗ ସାଥିରେ ଥିରେ କୈଣେସି ବିଜନେ ବେଶ୍ ବାହାର ଲୋକଙ୍କ କତିରେ ଦେଖନି ଆମେ କଣ କରୁନା ବିଜନେସ । ବାପା ବି ଏମିତି ମୁଁ ଯାଇଁ ଥିବି ଦୋକାନ କୁ ମୁଁ କୌଣସି ଜିନିଷ ଆଣିବାକୁ କଁ ମୋଠୁ ପଇସା ରଖିବେ। କେ କେତେ ଯୋଉ ଅଁ କିଏ ମୁଁ ବି ସେଇ ଜିନିଷ ପଇସା ନେଇକିରି ଯାଇଥାଏ।
ଆଚ୍ଛା ଆପଣଙ୍କ ଘର ଟା ଯାଜପୁର ତା ହେଲେ। ଆଚ୍ଛା ଆପଣଙ୍କ ଯାଜପୁର ବିଷୟରେ ମତେ କିଛି କହିବେ?
ହଁ ନିଶ୍ଚିତ କହିବିନି କାହିଁକି ଆମର ଯାଜ୍ ଯାଜପୁରରେ ମା ବିରଜା ମନ୍ଦିର। ଜାଣିଚନ୍ତି ନା ନାଇଁ ହଁ ଓଡିଶାରେ ଚାରୋଟି ଚାରୋଟି କ୍ଷେତ୍ର ଭିତରେ ଗୋଟିଏ।
ଓଡିଶାରେ ହେଲା କଣ ପୁରୀ ଶ୍ରୀକ୍ଷେତ୍ର ତୁଳସୀ କ୍ଷେତ୍ର।
ହଁ ସେଟା ତ ସେଟା ନା ଗୋଟେ ଧାମ ଆମର ଚାରି ଧାମ ଅଛି ନା। ଓଡିଶା ଭିତରେ ଆମର ହଉଚି ବିରଜା ଗୋଟିଏ ଧାମ।
ଧାମ ନା କି ଧାମ କହିଲେ ହେଟା?
ଆମର ଏଇଟା ହଉଛି ଗଦା କ୍ଷେତ୍ର। ଆମର ହଉଚି ମା ବିରଜା ମନ୍ଦିର ଏଠି ଅଛି। ସେଠି ଆମର ଗୋଟିଏ ବୋଲି ଏମିତି ଜାଗା ଯୋଉଠି ପିଣ୍ଡ ଦ ଦିଆଯାଏ। ସେଟା କୁହନ୍ତି କି ସେଇଠି କି ପିଣ୍ଡ ଟା ପକାନ୍ତି ବର୍ଷ ବର୍ଷରେ ପକାନ୍ତି। ସେ ପିଣ୍ଡ କୁଆଡେ ପଳାଏ ବି କେହି ଜାଣିପାରନ୍ତିନି।
ପିଣ୍ଡ ପିଣ୍ଡ ପକାନ୍ତି ମାନେ କେମିତି?
ପିଣ୍ଡ ଯୋଉ ଦିଅନ୍ତିନି ମଲା ଲୋକ ଯୋଉ ମରିଯାଆନ୍ତି ଆମ ନିଜର ଲୋ ଲୋକ ଯୋଉ ମରିଯାଆ
ଆତ୍ମା ଶାନ୍ତି ପାଇଁ ବ-ବ-ବର୍ଷ ଗୋଟେ ବର୍ଷ ପରେ ଯାଇକି ସେଠାରେ ତାଙ୍କର ସେ ରଖିଥାନ୍ତି ସନ୍ତକ ତାକୁ ଭସାନ୍ତି ସେ ନଈରେ।
ସବୁ ବର୍ଷ ବି ପିଣ୍ଡ ଦିଆଯାଏ। ବର୍ଷକୁ ଥରେ ଯୋଉ ଦିନ ସେ ଚାଲି ଯାଇଥିଲେ ସେଇଦିନ ଗୋଟେ ପିଣ୍ଡ ଦିଆଯାଏ।
ହଁ।
ସେଇ ଯଉ ପିଣ୍ଡଟା ଦିଆଯାଏ ସେଇଠି ହିଁ ଦିଆଯାଏ ଆଉ ଗୋଟେ ଜାଣିଛ ନା ପୁରା ବହୁତ ଛୋଟିଆ ଗାତ ଭଳିଆ ଅଛି। ସେଇଠି ସେ ପିଣ୍ଡ ଟା ପକାଯାଏ। କୋଉ ବର୍ଷରୁ ସେଟା ପକାଯାଏ କିନ୍ତୁ ଏବେ ବି ସେଠି କିଛି ବି ହିଁ ନାହିଁ ସେଟା କହନ୍ତି କି ଯାଇକି ପୁରା ଗଙ୍ଗା ନଦୀରେ ପଡେ ବୋଲି। ଛା। ସିଏ ଗୋଟେ ରହିଲା ଆଉ ଆଉ ଗୋଟେ ଆମର ଏଠି ଅଛି। ମହାବିନାୟକ ମନ୍ଦିର।
ମହାବିନାୟକ ନା ମହାବିଣା?
ମହାବିନାୟକ କହନ୍ତି ହେଲା ସେଠି ଚାରିଟା ଠାକୁର। ହେଲା ଚାରିଟା ଠାକୁର ରହୁଛନ୍ତି ଗଣେଶ, ଶିବ, ବୁଝିଲେ ନା ଆଉ ମା ପାର୍ବତୀ, ଆଉ ହଉଛନ୍ତି ବି-ବିଷ୍ଠୁ। ଜାଇ ଠାକୁର ରହୁଛି ନାଇଁ ନାଇଁ ନାଇଁ ସେ କଥା ନୁହଁ ଆକ୍ଚୁଆଲି ମୋର ଟିକେ ଅଁ ଦେହ ଅସୁସ୍ଥ ଅଛି ନା ସେଥିପାଇଁ।
ସେ ବସିକି ଗୋଟେ।
ନାଇଁ ନାଇଁ ମୁଁ ମୁଁ ମୁଁ ହଉଛି ବସିକି ଶୋଇକି ହିଁ କଥା ହଉଛି। କିନ୍ତୁ କଣ କହିଲେ ମୋର ମୋର ଈଶନଫୁଲିଆ ଅଛି ନା ମୁଁ ଟିକେ ଅଧିକ କଥା ହେଲେ ଏମିତି ଶୁଭେ।
ଆଚ୍ଛା।
କିନ୍ତୁ ସେଇଟା ମୁଁ ଟିକେ ଏତେ ଜାଣିପାରେ ନା ଯେ ସାମ୍ନା ଲୋକ ଯିଏ କଥା ହୁଅନ୍ତି ସିଏ ଜାଣିପାରନ୍ତି।
ଓ ହୋଉ ଆଚ୍ଛା କୁହନ୍ତୁ ଆପଣଙ୍କର ଯାଜପୁରର ପ୍ରସିଦ୍ଧ ସ୍ଥାନ ବିଷୟରେ ମତେ କିଛି କୁହନ୍ତୁ ଏମିତି ମା ବିରଜା ପିଠ ବିଷୟରେ କହିଲେ।
ତାପରେ ମହାବିନାୟ
ହୁଁ ମହାବିନାୟକ ଅଛି ସେଠି ଝର ଣା ଅଛି ସେଠି ଜାଣିଛନ୍ତି ନା କଣ ହେଇଥିଲା ଯେତେବେଳେ ମହାଦେବ ଗଣେଶଙ୍କର ଯୋଉ ମୁଣ୍ଡ କାଟିଦେଇ ନଥିଲେ ନା ଆଁ। ମା ପାର୍ବତୀ ସେଇଠିକି ଆସିକି ସେଠି କଣ ତାଙ୍କର ସେଠି କରିଥିଲେ ପୂଜା ଆଉ।
ଆଜ୍ଞା।
ହେଲା ଏଇ ସବୁ ଜିନିଷ ଅଛି।
ଆଉ ଆପଣଙ୍କ ଯାଜପୁରର ଯୋଉ ଆମର ଓଳାଶୁଣୀ ଗୁମ୍ଫା।
ହଁ ଓଳାଶୁଣି ଗୁମ୍ଫା ଓଳାଶୁଣି ଜାଣିଥିଲି ମୁଁ କେବେ ଯାଇନି? ହଁ ରତ୍ନଗିରି ପାହାଡ। ଉଦୟଗିରି ହଁ ଖଣ୍ଡଗିରି ଆମର ସେଇଠି ଅଛି ଆଉ। ସେଗୁଡା ସବୁ ଦେଖିବେ ସବୁ ପୁରୁଣା ଅ
ପ୍ରାଚୀନ ଯୁଗର ସବୁ ଅଛି ସେ ବୁଦ୍ଧ ଦେବଙ୍କର
ହଁ।
ଏବଂ ପାହାଡ ମଧ୍ୟରୁ ଏଇ ମଧ୍ୟ ଖୋଳା ଖୋଳି ଚାଲିଛି କେତେକ ରୁମ ମାନେ ମନ୍ଦିର ବାହାରୁଛି।
ହଁ
ଆମେ ଯାଇଥିଲୁ ବୁଲିବାକୁ ସେଠାକୁ, ଏଇ ରଜରେ।
ହଁ ଯାଇଛ ଆଉ, ଯା ହଉ ଆସିଥିଲ। ଆଉ ଗୋଟେ ଯୋଉ, ଯାଜପୁର, ଯାଜପୁର ପୁର ଜଷ୍ଟ ଟିକେ ଆଗକୁ ଯିବ ଆରଡି ଅଛନ୍ତି। ସେଠି ମହାଦେବ ପୂଜା ପାଆନ୍ତି। ମୁଁ ଏଇଥର ରଜରେ ଯାଇଥିଲୁ, ଏତେ ଭିଡ ଯେ କୁହନା କୁହନା।
ଆପଣ ଯାଜପୁରରେ ଗୋଟେ ନାହିଁ କି- ଆମର ଯୋଉ ଯୋଉ ପଟା ଯୋଉଠି ଝରଣା ଟା ଅଛି, ସେଇଟା କଣ କୁହନ୍ତି ତାକୁ? କି ଝର ଗୋଟେ କୁହନ୍ତି ପା।
କି ଝର? ଅଶୋକ ଝର କଥା କହୁଛନ୍ତି କି? ଅଶୋକ ଝର, ଯାଜପୁରରେ ନୁହଁ ସେଟା ହଉଛି ଘଟ ଘଟଗାଁ ତାରିଣୀ।
ନାଇ ଅଶୋକ ଝର ଟା ତ ସେଇ ଯାଜପୁର ପାଖରେ ଯାଏ।
ନାଇଁ ନାଇଁ ଯୋଉ ଝର ଟା କୁହନ, ହଁ ସେଇଟା ଆମର ଅଛି, ମୁଁ ସେଇଟା ନାଁ ଟା ଠିକ ସେ ମନ ପଡୁନି, ଆମର ଯାଜପୁରରେ ବହୁତ କିଛି ଜିନିଷ ଅଛି, ତ ସବୁ ମନ ପଡିବନି ଆମର ଗୋଟେ କୁସୁମ ବୋଲି ଗୋଟେ
ହଁ କୁସୁମା ପୋଖରୀ, ପୋଖରୀ, ପୋଖରୀ ଟା, ପାର୍କା ଟା ବହୁତ ବଡ ପୋଖରୀଠେ ଅଛି ସେଠି।
ହଁ ସେଇଟା ବହୁତ ବଡ ପୋଖରୀ ସେଇଠିକ ବି ସବୁ ଫିଲ୍ମ, ଫିଲ୍ମ ସବୁ ସୁଟିଙ୍ଗ ଏ ସବୁ ହଉଛି।
ହଁ ଯାଜପୁର ବହୁତ ନାଁ କମେଇ ସାରିଲାଣି।
ହଁ ହଁ, ଆଉ ଆମର କଣ କହିଲ ଯଦି- ଯାଜପୁର ମେଡିକାଲ ଆଉ ଗୋଟେ ଛୋଟ ଷ୍ଟାଡିୟମ ଟା ବି ହେଇଛି ଜାଣିଛ ନା?
ଷ୍ଟାଡିୟମ୍ ଟା କଉଠି ହେଇଛି କହିଲେ?
ଯାଜପୁର, ଯାଜପୁର ଟାଉନର ମେଡିକାଲ ପାଖରେ।
ଯାଜପୁର ବିଞ୍ଜାରପୁର ସାଇଡ ତ।
ପୁର ନୁହେଁ ତା ଏପଟକୁ ଆଉ।
ହଁ। ଆଉ ଆମ ଆମ ଜିଲ୍ଲା ବିଷୟରେ କିଛି ଜାଣିବେନି?
କେମିତି ଜାନିଲି ତଁ କଲ୍ କରିଥିଲି ନା ଜାଣିବା ପାଇଁ।
ଆଛା, ଆମର କେନ୍ଦ୍ରାପଡା ଜିଲ୍ଲା ବୁଝିଲେ। ଆମ କେନ୍ଦ୍ରାପଡ଼ା ଜିଲ୍ଲା ତ ତୁଳସୀ କ୍ଷେତ୍ର ଭାବରେ ପରିଚିତ ଆପଣ ଜାଣିିଥିବେ?
ହଁ ତୁଳସୀକ୍ଷେତ୍ର।
ପ୍ରସିଦ୍ଧ ଶ୍ରୀ ଶ୍ରୀ ବଳଦେବଜୀଙ୍କ ମନ୍ଦିର।
ହଁ ବଳଦେବ ଜୀଉଙ୍କର ମୁଁ ଜାଣିଛି ହେଲେ, ତାଙ୍କ ବିଷୟରେ କିଛି କହିବ କି? ମୁଁ ତ କେବେ ଯାଇନି ମୁଁ ଯିବାକୁ ଇ ଇଛା କରିଚି, ହେଲେ ଯାଇପାରିନି।
ମୁଁ ତାଙ୍କ ବିଷୟରେ ମୁଁ କଣ କହିବି, ସେ ତ ସେଠାରେ ଯାହା ଜଗନ୍ନାଥଙ୍କୁ ପୂଜା କରାଯାଏ, ଏଇ ତାଙ୍କର ପର୍ବ ଆସ ଆସିଗଲା ସ୍ନାନ ପୂର୍ଣ୍ଣିମା, ସ୍ନାନ ପୂର୍ଣ୍ଣିମା ସରିଛି ଆଗକୁ ରଥଯାତ୍ରା। ଯାତ୍ରା ଅଛି ପ୍ରଥମେ ଶ୍ରୀଗୁଣ୍ଡିଛେ ତାପରେ ବାହୁଡ଼ା, ଜଗନ୍ନାଥ ମହା ପ୍ରଭୁ, ଯିବେ ତାଙ୍କର ମାଉସୀ ଘରକୁ, ସେଠି ସାତ ଦିନ ରହିବେ। ସାତ ଦିନ ରହି ପୁଣି, ତାଙ୍କର ବାହୁଡିିବେ ତାଙ୍କ ଘରକୁ।
ଆଛା ଆମର ଜାଣିଛ ନା, ଏଠି ଯୋଉ ମା ବିରଜାଙ୍କର ସେମିତି ଏବେ ରଥଯାତ୍ରା ସବୁଆଡେ ହଉଛି ନା ଆମର ଦୁର୍ଗା ପୂଜା ଟାଇମ ବେଳକୁ ହୁଏ। ସେଇଟା କଣ କୁହନ୍ତି ଜ ତା ରଥ ନା ରୁକୁଣା ରଥ ଜାଣିଚନ୍ତି ନା ନାଇଁ?
ନାଇଁ ନାଇଁ ଦୁର୍ଗା ଟାଇମ ରେ ହୁଏ। ସେଇଟା ମୁଁ ଜାଣିନି। ଆପଣଙ୍କ ପାଖରୁ ପ୍ରଥ ପ୍ରଥମ ଥର ପାଇଁ ଶୁଣିଲି।
ଅକ୍ଟୋବର ମାସରେ ହୁଏ। ଆଉ ରହିଲାଣି କିଛିଦିନ। ସବୁ ହଁ।
ମେନ ହେଲା ଆମର ବର୍ଷିକିଆ ଯାଇନି ବୋଲି ତ ମୁଁ କୁଆଡେ ଯାଇପାରୁନି କି?
ହୁଁ ଯେ ଆସିବେ ଆଉ।
ଆଜ୍ଞା। ଆ ବହୁତ ଆଚ୍ଛା ବହୁତ ବହୁତ ଧନ୍ୟବାଦ କଥା ହେଇଥିବାରୁ।
ହଁ ମୁଁ ବି କିଛି ଜାଣିବାକୁ ପାଇଲି। ହଉ ହଉ ହଉ।
ପାଇଲେ ମୁଁ ବି ଆପଣଙ୍କ ଜିଲ୍ଲା ବିଷୟରେ କିଛି ଜାଣିବାକୁ ପାଇଲି ବହୁତ ବହୁତ ଧନ୍ୟବାଦ ପରବର୍ତ୍ତି କଲରେ ଆମେ କଥା
ହଁ ହଁ ଠିକ ଅଛି।